ହଁ, ହ୍ୟାଲୋ।
ହଁ, କୁହନ୍ତୁ।
ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ।
ଓ ହଁ ଆଉ ଖାଇବା ସରିଲାଣି?
ନାଇଁ।
ନାଇଁ ଖାଇବା ସରିନି। ଓହୋ ଆଉ ସମସ୍ତେ ଘରେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହଁ ଆପଣଙ୍କର କଣ ମାନେ ଏକୁଟିଆ ରହୁଛନ୍ତି ନା ମାନେ ମାନେ ମିଶିକି ସବୁ ପରିବାର ରୁହନ୍ତି?
ନାଇଁ ନାଇଁ ଏକୁଟିଆ ରହୁଛି ମୋ ସ୍ଵାମୀ, ପୁଅ, ମୁଁ ତିନି ଜଣ ଯାକ।
ହୁଁ ହୁଁ, ଗୋଟେ ପୁଅ ନାଇଁ?
ହଁ।
ହଁ, ଆଉ ଆଉ ଶାଶୁଘର ଆପଣଙ୍କର କଉଁ ସାଇଡ଼ରେ?
ଶାଶୁ ଘର ନୟାଗଡ଼, ନୟାଗଡ଼ ଜିଲ୍ଲାରେ ଦିଟା ଯାକ ବାପଘର ଶାଶୁଘର।
ଗୋଟେ ପଟେ ଦିଟା ନାଇଁ ନାଁଇ ଆମର ସ ଶାଶୁଘର ଆକ୍ଚୁଆଲି ଆପଣଙ୍କର ସେଇ ଏପଟେ ମୋ ମନ୍ଦିର
ହଁ ରାମ
ଜାଣିଛନ୍ତି ରାମ ମନ୍ଦିର ଆପଣ ନୟାଗଡ଼ ମାନେ ରାମ ମନ୍ଦିର ତ ଜାଣିଛନ୍ତି ରାମ ମନ୍ଦିର ପାଖ ପାଖରେ ଆମର ଘର ଆଉ ହଁ, ଆଉ ଆପଣ ଯାଇଛନ୍ତି କେବେ ରାମ ମନ୍ଦିର ବୁଲିବାକୁ?
ହଁ, ହଁ। ଆମେ ସେ ବାଟ ଦେଇକି ଆସିଛୁ ପା ଭୁବନେଶ୍ଵର।
ହଁ ମୋ ପାଖରେ ମୁଁ କିନ୍ତୁ କେବେ ବି ରାମ ମନ୍ଦିର ଯାଇନି ବୁଝିଲେ କି?
ହୁଁ।
ଆପଣ ତାହେଲେ ଯାଇଛନ୍ତି ବୁଲିବାକୁ ନାଇଁ?
ହଁ।
ମନ୍ଦିର ଉପରକୁ କେବେ ଯାଇଛନ୍ତି କଣ କେମିତି କହିଲେ ମନ୍ଦିର କଣ କେମିତି ଆପଣଙ୍କ ସେଠ ଏପଟେ ଆଉ କଣ କଣ ସବୁ ଅଛି?
ହଁ ଭଲ ତ ମନ୍ଦିର ମୁଣ୍ଡିଆ ଉପରେ ମନ୍ଦିର ହେଇଛି ଠାକୁର ଅଛନ୍ତି ମନ୍ଦିର ଭିତ ରେ ଗହଳି ବି ଭଲ ଅଛି ମନ୍ଦିର ଟା ବଢିଆ ସୁନ୍ଦର ହେଇଛି ଦେଖିବା ପାଇଁ।
ମୁଁ ଯାଉଛି ସେଇପଟେ କିନ୍ତୁ ମୁଁ ଟିକେ ଯାଇନି କେତେବେଳେ ଟିକେ ଯିବା କାରଣ ଆପଣଙ୍କର ସେ ପଟେ ବାପଘର ଶାଶୁ ଘର ମାନେ ଆପଣ ଯାଉଥିଲେ ସମୟ ଟିକେ ପାଉଥିବେ ଏପଟେ ବାପା ଘର ବୁଲୁଥିବେ ଶାଶୁ ଘର ବୁଲଥିବେ ସେପଟେ ଟିକେ ମାନେ ଠା ମନ୍ଦିର ଫନ୍ଦିର ଦର୍ଶନ ବି କରିପାରୁଥିବେ ନାଇଁ କି?
ହଁ।
ହଁ ଆଉ କଣ ଏବେ ସବୁ ନୂଆ ମନ୍ଦିର ଗୋଟେ ହେଇଛି ବୈଷ୍ଣ ଦେବୀ ନା କଣ ଗୋଟେ ହେଇଛନ୍ତି ବା?
ହଁ ନୟାଗଡ଼ ପଟେ ବୈଷ୍ଣବ ଦେବୀ ଠାକୁର ଅଛନ୍ତି, ମାଆଙ୍କର।
ମାନେ ସେଟା କଣ କେମିତି କହିଲେ ପାହାଡ଼ ଉପରେ?
ନାଇଁ, ନାଇଁ ପାହାଡ ମଝିରେ ମାନେ ମୁଣ୍ଡିଆ ଖୋଲିକି ମାନେ ଖୋଳିକି ତାଙ୍କୁ ଭିତରେ ଭିତରେ ହେଇଛି ଠାକୁ କୁରଙ୍କ ମନ୍ଦିର ରାସ୍ତା ତିଆରି କରଛନ୍ତି, ହଁ ଗୁମ୍ଫା ଟାଇପର। ଗୁମ୍ଫା ଟାଇପର।
ମାନେ ଆମର ଯେମିତି ଅଛି ଏଠି ଦେ ଦିଲ୍ଲୀରେ ଯେମିତି ଯଉ ଅଛି ବୈଷ୍ଣବଦେବୀଙ୍କ ମନ୍ଦିର ସେଇ ଟାଇପ୍ର।
ଦିଲ୍ଲୀ ତ ମୁଁ ଯାଇନି କେତେବେଳେ ଦେଖିନି ମାଆଙ୍କର ମନ୍ଦିର।
ନାଇ ସିଏ ବି ଗୁମ୍ଫା ଭିତରେ ନୁହଁ କି? ହଁ ନାଇଁ ସିଏ ବି ସେଠି ବି ଯୋଉ ବୈଷ୍ଣବ ଦେବୀ ଅଛନ୍ତି, ସିଏ ବି ଗୁମ୍ଫା ଭିତରେ ହିଁ ଅଛନ୍ତି।
ହଁ।
ହୁଁ, ତ ମୁଁ କହିଲି ଏଠି ବି ସେଇ ଗୁମ୍ଫା ଭିତରେ ଅଛନ୍ତି କି ନାହିଁ ମୁଁ ସେଟା ପଚାରୁଥିଲି, ହଁ ତାହେଲେ ଆପଣ ଆପଣ ଯାଇଛନ୍ତି ଯାଇଛନ୍ତି ଆ ପଣ ଦର୍ଶନ କରିଛନ୍ତି। ଆଉ ସବୁ କଣ ଜାଗା ଅଛି ମୋତେ ସେପଟେ ଟିକେ କହିଲେ?
ଆଉ ଅଛି କଣ୍ଟିିଲ ନୀଳମାଧବ।
ହଁ ସେଇଟା ତ ଦେଖିଛି, ମହାପ୍ରଭୁଙ୍କୁ ଦର୍ଶନ କରିଛି ନୀଳମା ଦେବ ଆଉ ମାନେ ଆମର ଯେଉଁ ଲଡୁ ବାବା ନା କଣ ଗୋଟେ ଅଛନ୍ତି ବୋଧେ? ହଁ, ହଁ, ହଁ, ହଁ, ସେଇଟା କିନ୍ତୁ ଯାଇନି କେବେ।
ଯିବେ କେତେବେଳେ ଠାକୁର ଅଛନ୍ତି ମୁଁ ବି ଯାଇଛି ହେଟିକି।
ସବୁ ଯାଇଛନ୍ତି ହେଲେ ଆପଣ ପ୍ରାୟ ବୁଲିଛନ୍ତି। ଆଉ ଯୋଉ ଝରଣା ଫରଣା କଣ ଗୋଟେ ଅଛି? ହଁ, ହଁ, ହଁ, ହଁ। ଆଉ ଆଉ ଗୋଟେ କଣ ଅଛି ଗୋଟେ ଟି ମୁଁ ଶୁଣିଥିଲି।
ନାରାୟଣୀଙ୍କ ମନ୍ଦିର ନା ଦକ୍ଷିଣ କାଳି ଅଛି।
ଦକ୍ଷିଣ କାଳୀ ଅଛନ୍ତି। ଅଁ, ହଁ ତାହେଲେ ସବୁ ସ-ସବୁ ଗୁରା ଆପଣ ବୁଲି ଯାଇଛନ୍ତି।
ହଁ ପ୍ରାୟ ମୁଁ ସବୁ ନୟାଗଡ଼ ଜିଲ୍ଲାର ସବୁ ମନ୍ଦିର ବୁଲିଯାଇଚି।
ହଁ, ହଁ, ହଁ, ହଁ। ଆଉ ତାଲେ ଆଉ ସମସ୍ତେ କଣ କେମିତି ଅଛନ୍ତି ଘରେ କହିଲେ?
ହଁ ଭଲ ଅଛନ୍ତି ସମସ୍ତେ।
ହଁ, ହଁ ଆଉ ଖାଇବା ପିଇବା କେତେବେଳକୁ ହବ? ହ୍ୟାଲୋ। ହଁ, ହଁ ସେମିତି ଆଉ, ଆପଣ ରଜରେ କୁଆଡେ ସବୁ ଗଲେ ବୁଲିବାକୁ?
ରଜରେ ଯାଇ ଥିଲୁ। ଗାଁକୁୁ ଯାଇଥିଲୁ, ଆମର ଏଠି ସେଟି ପାର୍କ ଅଛୁ ଗୋଟେ ବଲାଙ୍ଗୀ ମନ୍ଧା ପାର୍କ ଟେ ନୟାଗଡ ରେ। ସେ ପାର୍କ ଭିତରେ ସବୁ ରଜ ମହୋତ୍ସବ ହୋଇଥିଲା। ଦୋଳି ପଡିଥିଲା, କେତେ କୁଆଡୁ
ସୁନା ବେଢ଼ା ନା କଣ ଗୋଟେ କହନ୍ତି ନା କଣ?
ସେଉଡା
ହଁ, ହଁ, ହଁ। ହଁ, ହଁ, ହଁ, ହଁ, ହଁ।
ଆଉ ସବୁଆଡେ ଅ
ହଁ।
ନୟାଗଡ଼ ଜିଲ୍ଲାରେ ମାନେ ବୁଲିବା ପାଇଁ ସ୍ଥାନ ବହୁତୁ।
ବାସ୍ ବୁଲି ପାରିଲେ ହେଲା ନାଇ କି?
ଖାଲି ବୁଲି ପାରିଲେ ହେଲା।
ହଁ ତାହେଲେ ଆପଣ ବୁଲିଛନ୍ତି ପ୍ରାୟ। ଆଉ କୁଆଡେ ସବୁ ଗଲେ ରଜରେ?
ସେଇଆ ଆମେ ପାର୍କ ଗଲୁ। ଫତେଗଡ ରାମ ମନ୍ଦିର ଯାଇଥିଲୁ। ବୈଷ୍ଣବୀ ଦେବୀ ଯାଇଥିଲୁ।
ହଁ, ହଁ।
ଆଉ ନୟାଗଡରେ ଦକ୍ଷିଣ କାଳୀ ମନ୍ଦିର ଅଛି। ଦକ୍ଷିଣ କାଳୀ ମନ୍ଦିର ଯଇଥିଲୁ। ଓଡଗାଁ ସଳଙ୍କୁଳୁ ମନ୍ଦିର ଯାଇଥିଲୁ।
ହଁ।
ପ୍ରାୟ ବୁଲାବୁଲି କରିକି ଦଶ ଦିନ ଆମେ ରହିଲୁ। ଦଶ ଦିନ କାଳ ବୁଲାବୁଲି କରିକି ଆସିଛୁ। ପିଠା ପଣା।
ପିଠା ସବୁ କଣ ବନେଇଥିଲେ ଆପଣଙ୍କ ଘରେ? ଆପଣଙ୍କ ଘରେ କଣ ପିଠା ବନେଇଥିଲେ?
ଆ, ଆ, ମୁଁ ତ ଯାଇଥିଲି ଆମ ବାପଙ୍କ ଘରକୁ ଯାଇଥିଲି। ବୋଉ ବନେଇଥିଲା ପୋଡପିଠା, ବନେଇଥିଲା କାକେରା ବନେଇଥିଲା, ଚକୁଳି ବନେଇଥିଲା। ଇଟିଲି ବନେଇଥିଲା, ବରା ବନେଇଥିଲା ଏସବୁ ବନେଇଥିଲା ଆଉ।
ବୋଉ ଯୋଉ ପୋଡ଼ ପିଠାଟା ବନେଇଲେ କଣ କେମିତି ବନାନ୍ତି କହିଲେ? ମୁଁ ତ ବନାଏ ହେଲେ ବି ଆ, ସମସ୍ତିଙ୍କର ଖାଦ୍ୟର ପ୍ରଣାଳୀଟା ଅଲଗା ଅଲଗା ଥାଏ ନା।
ସିଏ ମାନେ ସିଏ ବନେଇଥିଲା ମୁଁ ସେତେ ନଜର ନାଇଁ ପୋଡପିଠା ଟାକୁ।
ହୁଁ।
ତଥାପି ସେ ଓ ଗୁଡ, ଆଉ ଚାଉଳ ଚୁନା କରିକି ତାକୁ ଫେଣ୍ଟିକି ଦଉ ନଡିଆ ତେଜପତ୍ର, ଆଉ ସେଥିରେ ଛେନା ପକେଇଥିଲା, କ୍ଷୀର ପକେଇଥିଲା। ସବୁ ଦେଇକି ତାକୁ କଡେଇରେ ପୋଡି ଦେ, ଏଇ ଯୋଉ କ- ହଁ କଡେଇରେ ଦେଇକି ତାକୁ ଚୁଲି ରେ ପୋଡା ହେଇଥିଲା।
ହଁ, ହଁ।
ନିଆଁ ତଳେ ଥିବ ତାପରେ ଉପରେ ନିଆଁ ଦିଆହବ। ତା ହଁ ପୋଡା ହେଇଥିଲା ପୋଡ ପିଠାଟା।
ହୁଁ ଆପଣ ନିଜେ କେବେ ବନେଇଛନ୍ତି?
ନା ନା ମୁଁ କେତେ ମତେ ପି ଠା ପଣା ଏତେ ଆସେନି। ମୁଁ ଇଟିଲି, ଚକୁଳି, ବରା ଏଇଗୁଡା କରେ।
ହଁ ହଁ ହଁ ନାଇଁ ପୋ ପୋଡ଼ ପିଠାଟା-ଆ-ଆ ପୋଡ଼ ପିଠାଟା କଣ କହିଲେ ଚୁଲିରେ ହିଁ ବହୁତୁ ଭଲ ଲାଗେ ଆମେ।
ଚୁଲିରେ ହଁ ବହୁତୁ ବଢିଆ ହେଇଥିଲା। କଦଳୀ ପତ୍ର ଦେଇକି ଯୋଉ ପୋଡା ହବ।
ହଁ ହଁ ହଁ ସେଟା ହିଁ ତାର ସ୍ୱାଦା। ଭଲ ଲାଗେ, କଦଳୀ ପତ୍ରର ବାସ୍ନା ଟା ହିଁ ଭଲ ଲାଗେ। କିନ୍ତୁ ଆମେ ଯୋଉ ଗ୍ୟାସ ରେ ସ୍ୱାଦ ଟା ବେଶୀ ଭଲ ଲାଗେ। ଆମେ କରୁଛୁ ଯେ ମୁଁ ବି କରେ ଘରେ-ଏ-ଏ ଆମର ଯୋଉ କ୍ଷୀର ନା। ତଥାପି ମାନେ କଦଳୀପତ୍ର ହେରିକା ଦେଇକି ଦି ପଟ ମାନେ ପୋଡି ପୋଡିକି ମୁଁ କରିଥିଲି ଗ୍ୟାସ ରେ। ହେଲାକି ମାନେ ଯୋଉ କ୍ଷୀର ପୋଡ ପିଠା ଆସୁଛି ଗୋଟେ ଏବେ ସବୁଠାରୁ ପ୍ରସିଦ୍ଧ ଅଛି ଏକ କ୍ଷୀର ପୋଡ ପିଠା ଟା ଆପଣ ଜାଣିଥିବେ। ବନେଇଛନ୍ତି କେବେ ବନେଇଛନ୍ତି? ହଁ। ଟିକେ କେତେବେଳେ ବନେଇକି ଖଆନ୍ତୁ ଆକ୍ଚୁଲି ତାର ସ୍ୱାଦ ବହୁତ ବଢିଆ। କହିଁନା କା ଆମର ସେଟା କଣ କି ଖାଲି କ୍ଷୀରରେ ହେଉଛି ନା। ଯୋଉ କହନ୍ତିନି କି କ୍ଷୀରର ସ୍ଵାଦ ଟା ବେଶୀ ଭଲ ଥାଏ। ସେଇଟା କିଛି ନାହିଁ। ପୁରା ଇଏ ମାନେ ସାଧାରଣ ପ୍ରଣାଳୀରେ ଆପଣଙ୍କର ସେଇଟା ହେଉଛି। ଯେମିତିକି ଚକୁଳି ପିଠା ପାଇଁ ଆପଣ ନ ଯୋଉ ଚାଉଳ ବତରୁଉଛନ୍ତି ନଡିଆ ଚକୁଳି ଆପଣ କରିକି କେବେ ଖାଇଥିବେ। ଯୋଉ କି ନଡିଆ ଆଉ ଚାଉଳ ଟା ବାଟିକି ରଖୁଛନ୍ତି। ହେଲା କିି ଏଇଟା ବି ସେମିତି ନଡ଼ିଆ ଆଉ ଚାଉଳ ବାଟିକି ରଖିବେ। ଆଉ କେ ମାନେ ଆମର ଗୋଟେ କଢ଼ାଇରେ ବସେଇକି ଘିଅ ଟିକେ ବ ଦେଇକି ତା ଦେହରେ କ୍ଷୀରଟା ଦେଇଦେବେ କ୍ଷୀରଟା ଫୁଟିବ। ଫୁଟିଲେ ଆମର ଭାଜିକି ରଖିଥିବେ କାଜୁ, ପାସ୍ତା ବାଦାମ ଏ ଏସବୁ ଭାଜିକି ରଖିଥିବେ ସେ ଭଜାଟା ସେ କ୍ଷୀରରେ ପକେଇଦେବେ। ବୁଝିପାରିଲେ କି ଆଉ ଆପଣ ଯୋଉ ମାନେ ଯୋଉ ଜିନିଷ ହିସାବରେ ମିଠା ଖାଆନ୍ତି ମିଠାଟା ଆପଣ ପକେଇବେ। ମାନେ ଆପଣଙ୍କୁ ଯେତିକି ପସନ୍ଦ କମ୍ ମିଠା କମ୍ ପକେଇବେ ଅଧିକ ମିଠା ହେଇଥିଲା ଅଧିକା ପକେଇବେ। ତ ପକେଇ ସାରିଲା ପରେ କଣ କରିବେ ନା ଏଇ ଯୋଉ ବାଟଣ ଟା ରଖିଥିବେ ଆମର ନଡିଆ ଆଉ ଚାଉଳର ବାଟଣ ଟା ରଖିଥିବେ ସେଟାକୁ ପକେଇଦେବେ ପକେଇଦେଲା ପରେ ସେଟା ଟିକେ ବହଳ ହେଇଗଲେ ଆପଣ ସାଙ୍ଗେ ସାଙ୍ଗେ ସେଇଟା ଅ ମାନେ ଗ୍ୟାସ ରେ ପୋଡିବେ କଦଳୀ ପତ୍ର ଦେଇକି। ଯେମିତି କିି ପୋଡପିଠା ପୋଡିଲେନି କି ଆପଣଙ୍କର ଗାଁରେ ଚୁଲିରେ ବସେଇକି। ହେଲା ବାସ୍ ସେମିତି ପୋଡିଲେ। ହଁ ସେଟା ଚୁଲିରେ ପୋଡା ହେଲା। ଏଠି ତ ଆମର ଚୁଲି ନାହିଁ ଆମର ଗ୍ୟାସ ରେ କଢେଇ ବସେଇଦେବେ କଢେଇ ଟା ଟିକେ ତାତିଲେ ତାହରେ ଘିଅ ମାରିଦେଇ କଦଳୀ ପତ୍ର ପକେଇ ଦେଇ ପୁଣି କଦଳୀପତ୍ର ଉପରେ ଟିକେ ଘିଅ ପକେଇ ଦେଇକିରି ଏଇଟା ଗୋଟେ ପଟ ବସେଇବେ। ପୁଣି-ଇ-ଇ-ଇ ଅଧଘଣ୍ଟା ପରେ ପୁଣି ଆଉ ଗୋଟେ ପଟ ଲେଉଟେଇ ଦେଇକି ପୁଣି ସେମିତି ଆଉତ୍ ପନ୍ଦର ମିନିଟ୍ ଖଣ୍ଡେ ବସେଇଦେବେ ତ ସେଟା ଦି ପଟ ହେଇଯିବ। ହେଲାକି, ସେ ଦିପଟ ହେଇଗଲେ ସେଟା-ଆ ଭଲ ଲାଗିବ ଟିକେ। ଦେଖିବେ କେତେବେଳେ ବନେଇକି ଖାଆନ୍ତୁ ଏଇଟା ବହୁତ ଭଲ ଲାଗେ। ଆଉ ସବୁ ତାହେଲେ କଣ କେମିତି ଅଛ୍ ଅଛନ୍ତି ଆପଣଙ୍କ ଘରେ?
ସମସ୍ତେ ଭଲ ଅଛନ୍ତି ବାପା ନାହାନ୍ତି ବୋଉ ଆଉ ପୁଅ ଝିଅ ଦି ଜଣ।
ହୁଁ ଆପଣଙ୍କର ଭାଇ, ଭଉଣୀ ଆପଣଙ୍କର ଭାଇ ଭଉଣୀ କଣ କେତେ?
ଦିଟା ମୁଁ ବଡ ମୋ ତଳେ ପୁଅ ତା ତଳେ ଝିଅ।
ହଁ ହଁ ହଁ ହଁ ହଁ ହଁ ହଁ।
ଆପଣଙ୍କର? ହଁ ହଁ।
ହଁ ଆଉ ତାହେଲେ ଖାଇବା କେତେବେଳକୁ ହେବ।
ଖାଇବୁ ଦିଟାରେ ଖାଉଛୁ ଆମେ।
ମାନେ ସବଦିନ ଦିଟାରେ ଖାଇବା ନାଇଁ।
ହଁ ହଁ।
ଆମର ବି ସେମିତି ସାଢ଼େ ଦିଟା ହେଇଯାଉଛି ମ କାହିଁକି ନା ଛୁଆ ଆସିନାହାନ୍ତି ନା ଛୁଆ ଆସିଲା ବଳକୁ ହେଇଯିବ ଦିଟା ଦଶ ପନ୍ଦର। ଆଉ ଛୁଆ ତ ଜାଣିଥିବେ ସାଙ୍ଗେ ସାଙ୍ଗେ ଆସିଲେ କେବେ ବି ଖାଇବାକୁ ବସିବେନି ସେ ଟିକେ ଆ ଟିଭି ଦେଖିବେ ଟିକେ ଖେଳିବେ ତାପରେ ଖାଇବା ଆରମ୍ଭ ହବ ଆମର ସେ ଖାଇବା ଆରମ୍ଭ ହେଲା ବେଳକୁ ହେଇଯାଉଛି ସାଢ଼େ ଦିଇଟା। ସାଢେ ଦିଟା ହେଲା ବଳକୁ ଖାଇବା ସଲାବେଳକୁ
ଆପଣଙ୍କ ଘରେ କିଏ କି
ତିନିଟା ସାର୍ଟ ଆଉ।
ହ ହଉ।
ମୋ ସ୍ଵାମୀ ଆପଣ ଯ ଶାଶୁ ଶ୍ୱଶୁରା ସମସ୍ତେ ଅଛନ୍ତି।
ହ ହଉ ତାହେଲେ ରହିଲି ଆ ପଛରେ କଥା ହବା ଆଉ।
ହ୍ୟାଲୋ ହ୍ୟାଲୋ।